ଆଜ୍ଞା ମୁଁ ଆବାଜ ଆସିଛି ଆପଣଙ୍କ ପାଖକୁ।
ଆଜ୍ଞା ଆସିଛି ଆପଣଙ୍କ ଆବାଜ। ହଁ କୁହନ୍ତୁ ମୁଁ ବହୁତ ବଢିଆ ଅଛି ଆଜ୍ଞା। ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ବଢିଆ ଅଛି ଆଉ ସବୁ ଘ ଘରେ ସମସ୍ତେ କେମିତି କଣ ସବୁ ଅଛନ୍ତି।
ଘରେ ସମସ୍ତେ ବହୁତ ଭଲ ଅଛନ୍ତି। ଆପଣଙ୍କ ଘରେ କେମିତି ଅଛନ୍ତି?
ହଁ ହଁ ସବୁ ଭଲରେହିଛି ରା ସବ ସୁସ୍ଥ ସବଳ ଅଛନ୍ତିଛନ୍ତି
ହଁ ହଁ ମାନେ ଏ ଖରା ଯୋଗୁ ଟିକେ ଆଜ୍ଞା ଆଜ୍ଞା ପ୍ରବଳ ଖରା।
ହଁ ଖରା ଯୋଉ ହଉଛି ହେଲେ ମାନେ ଘର ତ ସେବେ ଛାଡି ହେଇ ପାରୁନି ଖାଇବା ମାନେ ପଖାଳ ଟା ଟିକେ ସେଇଠରେ ଆହୁରି ଜୋରଦାର ମାନେ ବଢିଆ ଲାଗୁଛି ଖ
ହଁ ଆଜ୍ଞା ଆଜ୍ଞା। ହେଲେ ସତ କହିବାକୁ ଗଡ଼ଲେ ଯେଉଁ ପ୍ର୍ରକାରରେ ପ୍ରବଳ ଖରା ହେଉଛି ନାଠ ପାଠ ପଢ଼ିବାକୁ ଇଚ୍ଛା ହେଉଛି ନା ବାହାରେ କୁଆଡ଼େ ବୁଲିଯିବାକୁ ଇଚ୍ଛା ହେଉଛି। ମାନେ କୋଉ କାମ ବି ଇଚ୍ଛା ଲାଗୁନି ଦେହ ଦୁର୍ବଳ ଲାଗୁଛି ଆଜ୍ଞା ବୁଝିବା ବୁଝୁଛନ୍ତି।
ପଖାଳ ଫଖାଳ ବୋଧେ ବି ଖାଇଥିବ ପୁରା
ନା ନା ଆଜି ପଖାଲ ଖାଇନି ଆଉ ଆଜି ଏମିତି ମାନେ ଆଜି ସଣ୍ଡେ ଟା ତ ସେମିତି କିଛି ଖାଉନି ଖିଚିଡି କରିଥିଲୁ ଆଉ ପୋଟଲ ଆଳୁ ଉ କରଲା ଚିପ୍ସ କରିଥିଲୁ ଆଉ ଆମ୍ବ ସହିତ ଟମାଟ ତୋ ଟମାଟୋ ଚଟ କାଟିକି କରିଦେଇଥିଲୁ ଆଉ।
ଚଟଣୀ ପୁରା ଆଉ।
ହୁଁ ହୁଁ। ଚଟଣି ନାହିଁ ଯେଉଁ ଟମାଟୋକୁ ତେଲରେ ଭାଜିକି ଆଜ୍ଞା।
ଓ ବଢିଆ ସେଇଟା ତ ଆହୁରି ବଢିଆ ଲାଗୁଥିବ କାହିଁ ନାଁ ଆଜି ର ଯେ ଆ ସେ ହଉଛ ରବିକା ରବିବାର ମତ ମ ଲାଗେ କି ଆଜି ଆଉ ଆଇଁଷ ବାର
ନା ନା ମାନେ ନନଭେଜ ନନଭେଜ ଖାଉ ନୁ ଆମେ। ମାନେ ମୁଁ ଖାଏ ମୁଁ ଖାଏସ ନା ମୁଁ ଖାଏ ସେମିତି କିଛି ନାହିଁ ହେଲେ ମୁଁ ଯାହା ସହିତ ରହୁଛି ସେ ଦିିଦି ତାଙ୍କେ ମାନେ ପୁରା ଶାକାହାରୀ ମାନେ ଏମିତି କିଛି ଖାଆନ୍ତିନି ତ ମାନେ କଢ଼େଇ ଇ ଯାକ ଟିକେ ଆଇଁଷ କରିବା ମୋ ପକ୍ଷେ ଭଲ ନଥିବ କାହିଁକିନା ସେମାନେ ଛୋଟ ବେଲରୁ ଖାଉନାହାନ୍ତି। ତ ଟିକେ ମତେ ବି ଭଲ୍ ଲାଗେନି ତାଙ୍କୁ ମାନେ ଏମିତି ତ ମୁଁ ଯେବେ ଘରକୁ ଯାଏଁ ସେତେବେଲେ ଖାଏ ହେଲେ ଏବେ ଏଠି ଖାଉନି ବିଲକୁଲ ମାନେ ମୁଁ ସେମିତି କିଛି ନାଇଁ ଯେ ନା ତାଙ୍କ ପାଇଁ ମୁଁ ଖାଇବିନି ହେମିତି କିଛି ନାଇଁ। ମାନେ ତାଙ୍କ ଖୁସିରେ ମୁଁ ଖାଲି ମିଶିକି କି ଆମେ ରୋଷେଇ କରୁଛେ ତ ତାଙ୍କୁ ଇଚ୍ଛା ନଇଁ। ତ ମୁଁ କଣ ପାଇଁ କରିବି? ସେଇ ଜିନିଷ
ହଁ ସେଇଟା ଲୋକ କାଇଁ ନା ଏମାନେ ଯଦି ରୁ ରୁ ରୁମରେ ବି କିଏ ଯେ ଖାଉନାହାନ୍ତି ତ ନିଜର ଏତେ ଇଚ୍ଛା ଆସିବନି ଖାଇବା ପାଇଁ ବି।
ଆଜ୍ଞା ଆଜ୍ଞା ହଁ ମାନେ ବାହାରେ ଖାଏ ସେମିତି କିଛି ନାଇଁ ବା ବାହାରେ ଖାଏନି ସେିତି ବାହାରେ ଖାଇ ଆସେ ହୁଁ ହେଲେ ରୁମକେ କିଛି ଆଣୁନି। ଆଇଁଲେ ମସରୁମ ନହେଲେ
ସଣ୍ଡେ ସ୍ପେଶାଲ ଆଜି ବୁଲିିଆ ବୁଲି ବୁଲାବୁଲି ଦା ଯୋଉ ବୋଧେ ଯିବ ବୋଧେ ମଜା ଲାଗୁଚି ଆପଣଙ୍କର ବି।
ବୁଲାବୁଲି କି ଆମ ପାଖରେ ଫ୍ରିଜ୍ ନାହିଁ ତ ପାଖରେ ଗୋଟେ ପେଟ୍ରୋଲ ପମ୍ପ ଅଛି ସେଠି ପାଣି ମିଳୁଛି ଥଣ୍ଡା ପାଣି ଫ୍ରିଜର
ହଁ ହଁ ହୁଁ ହୁଁ ପ୍ରାୟ ତେଲ ରେଟ୍ ଯେମିତି ବଢିଗଲାଣି
ଆଜ୍ଞା ହଁ ହଁ ପେଟ୍ରୋଲ ଆପଣ କହିବା କ ତା ଯୋଉ ଗା ପେଟ୍ରୋଲ ବଢିଆ କଥା।
ହଁ ପେଟ୍ରୋ ବଢିଲାଣି ଏବେ ପରିବା ବି ସବୁ ବଢିଗଲାଣି ପାଖାପାଖି ବଢିଗଲାଣି ଯେମିତି ଆମର
ହଁ ହଁ ହଁ ହଁ ହଁ ଆଜ୍ଞା ହଁ ହେଲେ ଯେ ହୁଁ କାହିଁକି ନା ଦେଖନ୍ତୁ ଏବେ ପେଟ୍ରୋଲ ବଢିବାଆ ପେଟ୍ରୋଲ ତ ଚାରି ଟଙ୍କା ନା କେତେ ଟଙ୍କା ବଢୁଛନ୍ତି ସେଟାକୁ ଏମତି ଲୋକେ ଲୋକାଲ ଦୋକାନରେ ନେଇକି ଟିକେ ଅଧିକା ମାନେ ଯେମତି ପେଟ୍ରୋଲ ଦୋକାନରେ ଶହେ କୋଡ଼ିଏ ଥିବ। ଲିଟର ତ ସେମାନେ ଶଏ ଚାଲିଶରେ ବିକୁଚନ୍ତି ସେମତି ଟିକେ ଅଧିକା କ କ
ହଁ ସେ କଳାରେ ପୁରା ବିକୁଛନ୍ତି ଆଉ କାହିଁକିନା ଆମର ଏଇଠି ଏଇଠି ଆମ ତେଲରେ ସେଇ ଶହେ ଦଶ ଟଙ୍କା। କଣ ସେଇଠି ତେଲ ରେଟ ସବୁ କେତେଁ କଣ?
ହୁଁ ଆମର ଏଠି ମାନେ ଏଠିକା ତ ଏଠି ଆମ ପଟେ ହଁ ପେଟ୍ରୋଲ ପମ୍ପ ଟା ଶହେ କୋଡିଏ ଥିବ ମୋ ହିସାବରେ ହେଲେ ଯୋଉ ଆଉ ଗୋଟେ ଗୋଟେ ଜାଣିଥିବେ ଲୋକମାନେ ଯୋଉ ଜାର ରେ ନେଇକି ପେଟ୍ରୋଲ ପେଟ୍ରୋଲ ନେଇକି ସେ ଗାଁ ରେ ଦୋକାନ ମାନଙ୍କରେ ବିକନ୍ତି ଯୋଉ
ହୁଁ ହୁଁ ହୁଁ ହୁଁ।
ତାଙ୍କର ପ୍ରଫିଟ ପାଇଁ ସେମାନେ ପେଟ୍ରୋଲ ଲିଟର ଶହେ ଚାଳିଶ ଟଙ୍କା କରିଛନ୍ତି।
ସେଇଟା ହଁ ଶହେ ଲିଟର ବି ତ ଶହେ ଚାଳିଶ ଟଙ୍କା ଆଜ୍ଞା ଆଜ୍ଞା। କାହିଁନା ଏବେ ମାନେ ଏତେ ତେଲ ସଟ୍ କଟ୍ ପଡୁଛି ଯୋଉ ଭଳିଆ ମାନେ ଅଲଗା ଜାଗାରେ କିଣିଲା ବେଳକୁ ଏକରେ ତ ଯୋଉଠି ତେଲ ମିଳେ ସେଠି ତେଲ ମିଳୁ ଅଲଗା ଜାଗା ସେମାନେ ବିକୁଛନ୍ତି। କଳାରେ ବି। ବିକୁଛନ୍ତି ଅଧିକା ରେଟ୍ ପକେଇ ଦଉଛନ୍ତି ତାଙ୍କ ଲାଭ ପାଇଁ ଆଉ।
ହଉ ହେଲେ ସତ କହିବାକୁ ଗଲେ ଗାଁ ଗାଁ ରେ ଯେତେ ଲୋକ ଅଛନ୍ତି ସେମାନେ ସମସ୍ତେ ତ ଆସିପାରନେ ସେ ଗାଁ ଠୁ ତେଲ ନେଇକି ହିଁ ଚଳିବେ ମାନେ ତେଲ ନେଲେ ହିଁ ଚଲିବେ ନ ନେଲେ କେମିତି ଯିବେ କୁଆଡେ ଗୋଟେ ଯିବାକୁ ହେଲେ ତମ ସାଙ୍ଗେ ବାଧ୍ୟ ହେଇକି କିଣିବାକୁ ପଡୁଛି ସେ ଦୋକାନୁ ରୁ ଆପଣଥିବେ ମୋ କଥା।
ଆଜ୍ଞା ଆଜ୍ଞା। ମତେ ଏମିତି ତେଲ ଅସୁବିଧା ବି ହଉଛି ଜି ଯେ କୁଡେ ବୁଲିବା ପାଇଁ ଇଚ୍ଛା କଲେ ବୁଲିି ହେଇି ପାରୁନି। ଆପଣ କୁହନ୍ତୁ କୋଉଆଡେ ବୁଲିବା ପାଇଁ ଯେ ଏଇ ଯଦି ଖରାଦିନ ବି ଘରେ ଯୋଉ ମକି ଚାଟା ମା ଇଛା ହେଉଛି ଯଦି କୁଆଡେ କୋଉଠି ଦୂର ବାଟ ବୁଲିବାର ଅଛି। କଉଠି ବୁଲିଆକୁ ଗଲେ ମ ପାଣିର ବି ସୁବିଧା ମାନେ କୋଉ ଜାଗା ଝରଣା ଏରିଆ ଗଲେ ବି ସୁବିଧା ହବ ନା କଣ କହୁଛ?
ହଁ ଏ ପାଖାପାଖି ତ କିଛି ନାହିଁ ସେମିତି ସେତେ ବୋଲେ ଏଠି ଗୋଟେ ରାଜେନ୍ଦ୍ର ପାର୍କ ଅଛି ଛୋଟଟା ବେଶୀ ବଡ ତାଲେ ଆପଣ ଯାଇଥିବେ ମୋ ହିସାବରେ?
ତ ଏତେ ତ ମୋର ମନେ ନାହିଁ। ଆଁ ସେ ସେଇଠି ପାର୍କ ଫାର୍କ ବି ହଁ ପାର୍କ ଫାର୍କ ବି ଗଲେ ବି ସେଇଟା ବି ବଢିଆ ଲାଗେ ଆପଣ ସମ୍ବଲପୁର ଯାଇଛନ୍ତି?
ହଁ ମୁଁ ଯାଇଛି ସମ୍ବଲପୁର।
ଆଜ୍ଞା ଆଜ୍ଞା ସମ୍ବଲରୁ ବୁମା ଦୁମା।
ଉଁ ନା ନା ମୁଁ ଉମାଦମା ମନ୍ଦିର ଯାଇନି ସେମତି କେତେ କିଲୋମିଟର କଣ ଟିକେ ମତେ ଆପଣ ଯାଇଛନ୍ତି କି ହେଲେ ଟିକେ କହିବେ ମାନେ
ହଁ ମୁଁ ହୁମାଦୁମା ହୁମାଦୁମା ଯାଇଛି ହୁମାଦୁମା ଯଦି ହବ ଏଠୁ ହଁ ପୁଲାରୁ ସେଇଠୁ ଓଲା ଯଦି ହବ ଆପଣଙ୍କର ଅଶି କିଲୋମିଟର ପାଖାପାଖି ହବ। ଅଶୀ ନବେ
ସେଇଟା ଉମାଦମା ମନ୍ଦିର ସମ୍ବଲପୁର ଡିଷ୍ଟ୍ରିକଟ ହିଁ ଯାଉଛି ତ।
ହଁ ହଁ ସମ୍ବଲପୁର ଡିଷ୍ଟ୍ରିକ୍ଟ ଯାଉଛି ସେଇଟା ଟିକେ କହଲେ ଭିତରେ ଟିକେ ଅଛି। ଭୀିତରେ ଟିକେ ଅଛି। ଆଉ ସେଇଠି କଣ କହିଲେ ବଙ୍କା ମନ୍ଦିର ଆପଣ ଜାଣିଥିବେ
ହଁ ମୁଁ ତାର ଇତିହାସ କେତେଟା ମାନେ ଏମିତି ଜାଣିଥିଲି ଯୋଉ ପାଠରେ ବହି ବହି ତ ପଢ଼ିନି ୟୁଟ୍ୟୁବରେ ଗୋଟେ ଗୋଟେ ଭିଡ଼ିଓ ଆସିଥିବ ଭଗବାନଙ୍କ ବିଷୟ ଯେଉଁ ମାନେ କେମିତି କଣ ମନ୍ଦିର ଇତିହାସ କିଏ କେମିତି ହେଇଥିଲେ କଣ ପାଇଁ ସେ ମନ୍ଦିର ସେମିତି ତିଆରି ହେଇ ଅଛି ସେ ଯୋଉ ସବୁଯାକ ମୁଁ ଦେଖିଛି।
ଆଁ ସେଇଠି ସେଇଠି କଣ କୁହନ୍ତି କି ଲୋକମାନୋନ କହନ୍ତି କି କଣ ଭୂମି ମ୍ପ କେବେ ଗୋଟେ ପୁରୁଣା ଟାଇମ ରେ ହେଇଥିଲା। ତାହଲେ ସେ ମନ୍ଦିରଟା ହେଇଛି ବଙ୍କା ହେଇଯାଇଛି। ଆଉ ସେଠି ଶିବ ମନ୍ଦିର ଆଉ ତାପରେ ସେଇଠି ଗୋଟେ ବଢିଆଣ୍ ମାନେ ମାନେ ମଜାଦାର ଲାଗିକି ଆପଣଙ୍କର ସେଇ ମନ୍ଦିର ପାଖରେ ଗୋଟେ ନଦୀ ଯ ମହାନଦୀ ଯାଉଛି ସେଇଠି ଦେଖି ଗଲେ ମାଛ ମାନେ ସେ ଅସଂଖ୍ୟ ମାଛ ଦେଖି ଖାଲି ପାଖରେ ପାହାଚ ତୋଳ ଗଲେ ଯେତି ଇଚ୍ଛା ହବ ମାଛ ଟା ମୁଁ ଧରିଦେବି। ଏମିତି ମାଛ ପୁରା ପାଖା ହେ ଆସିବ ପୁରା
ନା ନା ସେଠି କହିବା ଅନୁସାରେ ମୁଁ ମୁଁ ଯେ ମୋ ମତରେ ଯେତିି ଜାଣିଛି ସେ ମାଛଙ୍କୁ ଭଗବାନ ରୂପେ ପୂଜା କରାଯାଏ ସେଇଠି। ସେ ମନ୍ଦିର ପାଖରେ ଯୋଉ ଯେଉଁ ଅଛି ମାଛ ଯାଗତୁଏ ସେଠି ଭଗବାନଙ୍କ ନାଁରେ ପୂଜା କରାଯାଏ। କଣ ଖାଇବା ମାନେ ଏମତି ଯୋଉ ଗୋଟେ ପ୍ରସାଦ ଯୋଉ ମିଳିଛି ସେଠି ମାଛକୁ ଖାଇବାକୁ ଦିଅନ୍ତି ଏମିତି
ହଁ ସେ ପ୍ରସାଦ କଣ କହିଲେ ସେ ମୁଁ ଯାହା ଦେଖିଛି ସେଟା କମ ସେ ଲୁ ଟାଇପ ଗୋଟ ଛୋଟ ଛୋଟ ଲୁ ଟାଇପ ର ଟେମି କହନ ସେଇଠ ସେମାନେ ରଖିଥାନ୍ତି ସେଇ ସେଇଟା ଦିଅନ୍ତି ଲୋ ହଁ ସେ ପ୍ୟାକେଟ୍ ବେଳଲିଆ ହଁ ପ୍ୟାକେଟ ଭଳିଆ ଏ ସେ କ ବେେଶଣ୍ ଟା ଏବ ସେଟ ଟେଷ୍ଟ କରି ନାହିଁ ତ ସେଇଟା ମ ସେ ସେ ଲଟୁ ଟାଇପ ର ଦିଅନ୍ତି ଆଉ ଯ ହ ମୁଁ ଆଉ ଲୋକମାନୋନ କୁହନ୍ତି କାହିଁକି ପୂଜା କରନ୍ତି କି ଯେ ଏଇ ଜଣେ କିଏ ଜଣେ ସ୍ତ୍ରୀ ଲୋକ ସ୍ତ୍ରୀ ଲୋକ ଜଣେ ଜଣେ ମାନେ ବ ସେ କାଟୁଥିଲେ ଏ ଯେ ମାଛ ଟା କାୁ ଯେ ପନି କାଟୁ ତ ସେ ପଥର ବନିଗଲେ ପୋଟା ତ ସେଇଟା ବି ଅ ଅଛି ସେଇଟା ଅଛି ମାନେ କହ ସେ ନଦୀ ମଛିରେ ଗୋଟେ ଅଛି ଗୋଟେ ଯେମତି ଗାନେ ଗୋଟେ କଣ କହିବି ହ ମାନେ ସେଇଟ ପାହାଡ ପାହାଡ ଭଳିଆ ଗୋଟେ ଅଛି ସେଇଠି ଉପରୁକୁ ଗଲେ ସେଇଠି ପରେ ଦର୍ଶନହିଁ ମୁଁ ତ ଯାଇନି ମୁଁ ଖାଲି ଶୁଣିଛି ଜଣେ ଯାଇକି ଦେଖିଛନ୍ତି ସେଇଠି
ଆଜ୍ଞା ଆଜ୍ଞା ମାନେ ମୁଁ ବି ଯାଇନି ମାନେ ସମ୍ବଲପୁର ଯାଇଛି ମାନେ ସେ ମନ୍ଦିର କେବେ ଯାଇନି ବୁଲିବାକୁ ହେଲେ ଆପଣ ଯୋଉ କହୁଛନ୍ତି ତ ଯାଇକି ଦେଖିକି ଆସିବାକୁ ପଡିବ ଆଜ୍ଞା।
ସେଇଠି ମାନେ
ହଁ ସେଟା ମୁଁ ମୁଁ ଫଟୋ ରେ ଦେଖିଥିଲି ଯୋଉ ଏମିତି ପନିକିରେ ବସିକି ଗୋଟେ ତ୍ରୀ ସ୍ତ୍ରୀ ଲୋକମାନେେ ସେ ଏ କାଟିବାଟା
ଆଜ୍ଞା ଆଜ୍ଞା ସେଇଠି ସମ୍ବଲପୁର ଏଇଟା ଜିନିଷ ତାପରେ ଆଉ ଅଛି ମାନ େଶଵରୀ ବି ଅଛି ମାନେଶ୍ଵରୀ ମନ୍ଦିର ଅଛି ସେଇଟା ବି ଆଉ ଟିକେ ଦୂର ହବ ଏଇଠି କଣ ଦେଖି ସେଇଠି ପାଖ ପାଖରେ ଯୋଉ ପୋଖରୀ ଅଛି। ପଖରେ ସବ କହ ସେମାନେ ବି ସବୁତ
ହଁ ହଁ ହଁ ମୁଁ ଏ ମୁଁ ମୁଁ ଏଟା ବି ଶୁଣିଥିଲି ହେଲେ କୋଉ ମନ୍ଦିର କଣ ଟିକେ ଜାଣିନି କୋଉ ମନ୍ଦିର ଏଠି ଅଛିତ।
ଏଇଟା ଏଇଟା ହଉଛି ମାନେଶ୍ଵରୀ ମନ୍ଦିର ସେଇ ଆଉ ଟିକେ ଦୂରକୁ ଗଲେ।
ଆଜ୍ଞା ଆଜ୍ଞା
ସେଇଠି ଆପଣ ମାନେଙ୍କ ମନ୍ଦିର ପାଖରେ ଗୋଟେ ପୋଖରୀ ଅଛି ପୋଖରୀରେ ଗୁଡାଏ କଇଁଛ ବି ଦେଖାଯାନ୍ତି ପୁରା
ଆଜ୍ଞା ଆପଣ କେବେ ପା ଏ ପାତାଲ ଶ୍ରୀକ୍ଷେତ୍ର ଯାଇଛନ୍ତି।
ପାତାଳୀ ଶ୍ରୀକ୍ଷତ୍ର ପାତାଳିଶ ଶିକଷ କ୍ଷେ୍ର ନା ସୋନପୁର ମ ମ
ହଁ ସୋନପୁରରେ ସୋନପୁରରେ ଅଛି ଆଜ୍ଞା ଆପଣ ଯାଇଛନ୍ତି କେବେ
ନାଇ ନାଇ ନାଇଁ ପାାତ ଶିଖର ଯାଇନି ମାନେ ସେଠି କେମିତି କଣ ଯିବାର କେତେ ହବ।
ମୁଁ ବି ଯାଇନି ହେଲେ ଆପଣ ଯଦି ଯାଇଛନ୍ତି ତ ଜାଣିଥିବେ ବୋଲି କହିବେ ବୋଲି ଭାବୁଥିଲି ହେଲେ ଆପଣ ବି ଯାଇନାହାନ୍ତି କେବେ ଏ ମାନେ ରଥଯାତ୍ରା ଲୋକେ କହନ୍ତି ସେଠି ତିନିଟା ରଥ ଏ ଯେମିତି ପୁରୀରେ ଭଗବାନଙ୍କ ରଥ ରଥ କରାଯାଏ ସେଠି ଏଠି ମଧ୍ୟ ଯେମିତି ତିନିଟା ରଥରେ ଭଗବାନ ଜଗନ୍ନାଥ ପ୍ରଭୁ ବଲଭଦ୍ର ସୁଭଦ୍ରା ଧଥାନ୍ତି ବୋଲି କହୁଥାନ୍ତି। କି ତ
ହଁ ହଁ ସେଟା କଣ କହିଲେ ମୁଁ ଯାହା ଯଛି ଯାହା ଅ ଯାହା ଅଛି ସେ ୟୁଟ୍ୟୁବ ରେ ଯାହା ଦେଖି ପାହାଡ ଉପରେ ପୁରା ଥଲିବ
ହଁ ହଁ ହଁ ବହୁତ ପାହାଡ଼ ଉପରେ
ଆଜ୍ଞା ହଉ ଆଜ୍ଞା
ଆଜ୍ଞା
କଲ୍ ଗୋଟେ ଆସିଲାଣି ଆପଣଙ୍କୁ ପରେ ନହେଲେ କଲ୍ କରୁଛି ଆଉ।
ଆଜ୍ଞା ଆଜ୍ଞା ହଉ ଧନ୍ୟବାଦ।
ଆଜ୍ଞା